ହାଲୋ।
ନମସ୍କାର।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି?
ହଁ ହଁ ସେମିତି ଆଉ ଆପଣ?
ମୁଁ ବି ଭଲ ଅଛି ଠାକୁରଙ୍କ ଦୟାରୁ।
ସବୁ ତ ସେ ଠାକୁରଙ୍କ ଦ୍ଵାରା ହଉଛି ଆଉ।
ହୁଁ, ଆଚ୍ଛା ଗୋଟେ ଗ ଗୋଟେ କୋନ୍ସିଡ଼େଣ୍ଟ୍ ଶୁଣନ୍ତୁ। ଆପଣ ଯେତେବ୍ଳେ ମତେ କଲ୍ କହୁଥୁଲେ, ଆଉ ଗୋଟେ ପିଲା ଟା ମତେ ସନ୍ଧ୍ୟାରେ କଲ୍ କର୍ ଥିଲା। ସିଏ ମତେ କହି ରାତିରେ କଲ୍ କରିବ, ତା'ର ପାନ୍ସଷ୍ଟା କଲ୍ ବାକି ଅଛି। କହିଲି ଠିକ୍ ଅଛି। ଭଲ ପିଲା, ଭଲ କଥା ହଉଥ୍ଲା।
ଆପଣ କଲ୍ କରିବା ମଝିରେ ସିଏ ମତେ ମେସେଜ୍‌ କଲା କଲ୍ କରିବି। ମୁଁ କହିଲି ମୁଁ ଜଣେ ଭଉ ମାନେ ସିଏ ଆପଣଙ୍କ ସଇତ ମୁଁ କହିଲି ଟିକେ ପରେ କରୁଚି। ସିଏ କଲ୍ କର୍ ଦେଲେ, ତ କଥା ହେଇଗଲି। ସିଏ କଇଲେ କି ମୁଁ ତା'ହେଲେ କାଲି ସକାଳେ ଆପଣଙ୍କୁ ଡ଼ିଉଟି ରେ ଥିବି କଲ୍ କରିବି ଆଉ। ମୁଁ ଠିକ୍ ଅଛି, ତା'ପରେ ଆପଣ ଏବେ ଦେଖିଲେ ମୋ ଭଉଣୀ କହିଲେ ମୁଁ କହିଲି ବାବରେ କି କନସିଣ୍ଡେଶ
ଏଟା ମାନେ ବି ଦେଖନ୍ତୁ କୋଉଠି ନା କୋଉଠି ଭଗବାନଙ୍କ ଦ୍ଵାରା ଆମେ କନେକ୍ଟ ଉଠେଇ ପାରୁଛେ ତାଙ୍କରି କଥା ହେଉଛେ ତାଙ୍କରି ବିଷୟରେ କଥା ହଉଚେ। ତା'ବେଇ ଲେଖା ଥିବ।
ଭଗବାନ ଥ-ଭଗବାନ କୁ ଜଣେ ପଚାରିଲେ ଏ ନାରଦ ଯେ ନାରଦ ଯେତ---ଳେ ପଚାର୍ଲେ ଭଗବାନ୍‌ ଆପଣ କଉଠି ରୁହନ୍ତି? ବୈକୁଣ୍ଠ ରେ ରୁହନ୍ତି ନା ଯୋଗୀ ମାନଙ୍କ ହୃଦୟରେ ରୁଅନ୍ତି, ନା କଉଠି ରୁଅନ୍ତି? ନା ସିଏ କହନ୍ତି ନାହାଂ ତିଷ୍ଟମୀ ବୈକୁଣ୍ଠ ନାହାମ୍ ତିଷ୍ଟାମି ଗୋଟେ ଏମ୍ତି ଅଛି, ମାନେ ସିଏ ଯୋଗୀ ମାନଙ୍କ ହୃଦୟରେ ରୁହନ୍ତିନି। କି ବୈକୁଣ୍ଠରେ ରୁହନ୍ତିନି, ଯଉଠି ତାଙ୍କ ଭକ୍ତ ଗୁଣ କୀର୍ତ୍ତନ କରନ୍ତି ସେଇଠି ରୁହ ମାନେ ଏଇଟା ଆମେ ଯେତ--ଳେ ତାଙ୍କ କଥା କହୁଥୁଲେ।
ସେ ସେ ଥିଲେ, ତା'ପରେ ବି ଦେଖ ଆଜି ବିଶ୍ଵାସ୍ କରିବେନି ମୁଁ ବହୁତ ଆଜି କାହା ସହିତ ଭଲ ସେ କଥା ହେଇନି କିନ୍ତୁ ଦେଖନ୍ତୁ ଆପଣଙ୍କ ସହିତ ଯେତେଥର ଯାକ କଥା ହେଇଛି ଟିକେ ବି କଟିନି କି ଗୋଟେ ୱାର୍ଡ ବି ମାନେ ଇଏ ହେଇନି। ଏତେ ଥର ବି
ସ କରିବେନି ସ ମୁଁ ଆଜି ଅଫିସ ରୁ ମିଛ କହିକି ଆସିଲି କି ମାନେ ସ ସଟର୍ ଡେ ମୁଁ ଆଜି ଘରୁକୁ ପଳେଇବି ଘରୁକୁ ଯିବାକୁ ହେଲେ ମତେ ପାନସଟା ରେ ଛାଡଦିଅନ୍ତି କେବଳ ଆସିଲି କଲ୍ କରିବେ ବୋଧେ ହେଲା କାହିଁକିନା ମୁଁ ଆଜି ଜଏନ ହେଇଚି। ମତେ କଲ କମ୍ପ୍ଲିଟ କରିବାର ଅଛି ତ କାମ ବି ଆଜି ଅଫିସ ରେ କିଛି ନଥିଲା ଆସିକି କଲ କରୁଛି। ବିଶ୍ୱାସ୍ କରିବେନି କାହାର ନେ ଟୱାର୍କ ପ୍ରୋବ୍ଲେମ୍ କାହାର ଦଶ ମିନିଟ୍ କମ୍ପ୍ଲିଟ୍ ହେଇ ପାରୁନି। ମାନେ ବିଜି ବିଜି ଆସୁଚି ଆପଣ ସ ତ ପୁରା ସ୍ମୁଥ ମୁଁ କହିଲିନି ମାନେ ଭୁବନେଶ୍ୱର ନେଟୱାରଟା ବୋଧେ ବହୁ ପୁରା ସ୍ମୁଥ ସାଙ୍ଗେ ସାଙ୍ଗ୍
ଜମା ନାଇଁ ମୁଁ ବାହାରେ ବର୍ଷ ର୍ଷା ରେ ଝିପ୍ ଝିପ୍ ବର୍ଷାରେ କଥା ହେଇଚିବି କ୍ଲିଅର ନାଇଁ ଏବେ ଯେତିକି ହେଇଛି। ଭଗବାନଙ୍କ ଏଟା ଭୋ ଭଗଵାନ ବହୁତ ଇଛ ଭଗବାନଙ୍କ ଇଚ୍ଛାରୁ ହିଁ ସମ୍ଭବ ହେଲା ଯୋଉଟା କିି ଆପଣଙ୍କ ଦ୍ଵାରା ମୋ କାମଟା ହେଇ ପାରିଲା ମୋ ଦ୍ଵାରା ଆପଣଙ୍କ କାମ ହେଇପ୍ ପାରିଲା ଯୋଉଟା ହେଇ ପାରୁନଥିଲା ଆଜ୍ଞା!
ଏଇ ଯେମତି ଇନ୍ଟେନସନ ଟା ଆକ୍ଚୁଆଲି ଭଲ ରହିଲେ ଏଁ ଭଗବାନ ସବୁ ହେଇ ପାରେ ଆପଣ ଆପଣ କାଇଁ ଟେନସନ ଟା ମତେ ମାନେ କଥା ହେଇକି ଜାଣିପାରିଲେ ବହୁତ୍ ଭଲ।
ମତେ ବି ତ ବହୁତ୍ ଭଲ ଲାଗିଲା ସେଥିପେଇଁ ତ ଆମ ଦି ଜଣଙ୍କ ଭିତେରେ କନେକ୍ସନ ହେଇପାରିଲା ବୋଲି ଆପଣ ଆମେ କଥା ହେଇପାରିଲେ।
ନାଇଁ ଯୋଉ ଭଉଣୀ କଥା ଟା ଆପଣ କହିଲେ ମୁଁ ଜଷ୍ଟ୍ ଦି ମିନିଟ ଆଗରୁ ଆପଣଙ୍କ ସହିତ କଥା ହଉଥିଲି ତ ମୁଁ ମେସେଜ୍ କରିଦେଲି ଯେ ଉଁ ମୁଁ ଗୋଟେ ସିଷ୍ଟର ସହିତ ମୋର କଥା ହଉଚି ମୁଁ ଅଲଗା କିଛି ବି କହିପାରିଥାନ୍ତି କହା ସହିତ କଥା କିନ ଅଲ ଅନ୍ୟ ମାନଙ୍କୁ ବି କହିଚି ମୁଁ ଏନା କଲ୍ ରେ ଅଛି। ବଟ ମୁଁ ଆପଣ ସିଷ୍ଟର ସ ସମ୍ବୋଧନ କଲେ ଆପଣ ଦି ମିନିଟ୍ ପରେ ମତେ ଲେଖୁଚନ୍ତି ଭଉଣୀ ବୋଲି।
ଦେଖ ନା ସେଇଆ କିଛି ତ ଗୋଟେ କନେକ୍ସନ ଥିବ ବୋଲି ନା ଅଁ ସେୟା ବି ସେଇଟା ବି ଦେଖ ଏବେ ବି ଆମେ ଦି ଜଣ ଯୋଉ କଥା ହେଲେ ଏଇଟା ଆଗୁରୁ ଲେଖା ହେଇକି ଅଛି ଯେ ଆମେ କଥା ହବା। ନହେଲେ ସେମିତି କଥା ହେଇ ବି ହବନି କେତେ କେତେ ଲୋକଙ୍କୁ କେତେ ଫୋନ କରୁଛନ୍ତି କିନ୍ତୁ ଏମିତି କଥା କିଏ ହଉନଥିବେ କି ଭଗବାନଙ୍କ ବିଷୟ
କିନ୍ତୁ ମୁଁ ପର୍ସନାଲ କଥା ଆ କହିନି ଆପଣ ମୋର ଆପଣଙ୍କ ସହିତ କଥା ହେଇକି ପର୍ସନାଲ କଥା କହିଲି। କଣ କରୁଚି ନାଇଁ ଆପଣ ବି କହିଲେ କିନ୍ତୁ ମୁଁ ଆଉ କୋଉ କଲ୍ ରେ ପର୍ସନାଲ୍ କଥା କହି ନାଇଁ କେବେ ବି।
ହବ ହଁ ଗୋଟେ ଉଁ ସେମତି ବଣ୍ଡିଙ୍ଗ ଟା ଗୋଟେ ଥିଲେ କଥା ଯାହା ସହିତ କଥା ହେଇ ପାରିଲେ ନିଜର ଭଳିଆ ଲାଗିବ। ତ ସେୟାର କରିହି ହେଇଯିବନି ଲୁଚେଇ ହବନି କିଛି ସେ ସବୁ ଜିନିଷ ସେୟାର କରି ହେଇଯିବ। ଆଜ୍ଞା! ହେ ଆଉ ସବୁ ମାନେ ଭଲ ଆଉ ସ ତୋ ଭୋଉଣୀ ମାନେ ଭଲ ଅଛନ୍ତି।
ହଁ ହଁ ହଁ ସେମାନେ ଭଲ ଅଛନ୍ତି। ଗେଲ୍ହା ହେବ ନା ନା ମୁଁ ସାନ ତାପରେ ମୋ ଭାଇ। ସିଏ ଏମ୍ ବି ଏ କରୁ ଏମ୍ ବି ଏ କରୁଛି ସାନ ବହୁତ୍। କୋଡି଼ଏ ଏକୋଇଶ ବର୍ଷ ତାକୁ ଆଉ।
ତମ ଅଣ୍ଡେ ଗୋଟେ ଭାଇ ପୁରା ଗେଲ୍ହା ଆଉ।
ହଁ ତାକୁ ଅପେକ୍ଷା କରିକରି ପାଆଁ ଜଣ ଝିଅ ହେଇଗଲେ।
ହଁ ଗେଲ୍ହା ପୁରା ହଁ ଆମର ଦି ଭଉଣୀଙ୍କ ପରେ ମୋର ହଜବେଣ୍ଟ ଗୋଟେ ପୁଅ।
ହୁଁ ହୁଁ।
ମୋର ଶଶୁର ଘରିକା ଚାରି ଭାଇ ପାଞ୍ଚ ଭଉଣୀ।
ହଁ ସେତେବେଳେ ଟିକେ ବହୁତ୍ ପିଲା ଜନ୍ମ କରୁଥିଲେ।
ହଁ ହଁ ହଁ। ପୁଅ ପରେ ଝିଅ ବେଶୀ ପୁଅ ହେଲା ପରେ ବି ବେ ଝିଅ ଜନ୍ମ କରୁଥିଲେ ପୁଅ ତିନି ଚାରଟା ହେଲା ଵଟ୍ ମୋର ମା ହରେକା ମୋର ମା ତିନି ଝିଅ ପାଞ୍ଚଟା ପୁଅ
ନା ନା ଆକ୍ଚୁଆଲି ସେଇଟା ଭଲ ଥିଲା ଏବେ ଦେଖନ୍ତୁ ମୁସଲିମ୍ ମାନଙ୍କର ଅଁ ତିନିଟା ଚାରିଟା ପିଲା ଜନ୍ମ କରୁଛନ୍ତି ଆମ ହିନ୍ଦୁ ମାନେ ମୋ ମୋ ଭିଣେଇ କହିଲେ ଆମ ହିନ୍ଦୁ ମାନେ ଜନସଂଖ୍ୟା କମିଯିବ। ଆପଣ ସ୍ୱାମୀ ସ୍ତ୍ରୀ ଦି ଜଣ ଗୋଟେ ପିଲା ଜନ୍ମ କଲେ, ତାପରେ ସିଏ ଆଉ ଗୋଟେ କହାକୁ ବାହାହବ ସିଏ ଗୋଟେ ପିଲା ମାନେ
ମଝିରେ ବା ଗୋଟେ ଥର ନ୍ୟୁଜ ରେ ଦେଇଥିଲା ଯେ ତୁର୍ ତତୀୟ ଛୁଆ ପାଇଁ ପ୍ରୋତ୍ସାହନ କରୁଛି ଗଭର୍ଣ୍ଣମେଣ୍ଟ।
ନହେଲେ ହିନ୍ଦୁର ସଂଖ୍ୟା ଧୀରେ ଧୀରେ କମିଯିବ ଆଉ ଦେଖନ୍ତୁ। ଆମେ ଧରା ଯୋଉ ଆପଣ ମାନେ ଯେତେବେଳେ ଚାଲିଯିବେ ତାର ନିଜର ଭାଇ ଭଉଣୀ କିଏ ରହିଲାନି ନିଜର ବନ୍ଧୁ ବୋଲି ଏ ରହିଲାଣି କାହା ସହିତ ସେ କଥା ସେୟାର କରିବ?
ଆକଚୁଆଲି ଆଉ ପିଲାମାନଙ୍କର ନୁହଁ ମାଇଣ୍ଡ ଟା ଏକ ଏକଲା ହେଇଯିବ। ବୁଝିପାରିଲେ ସେ କାହାକୁ କିଛି ସେୟାର, ଆମେ ଆମେ ପ୍ରକୃତରେ ଆମର ସବୁ ଦାଦା ବଡ଼ାବାପାଙ୍କୁ ଛୁଅଙ୍କର ଗୋଟେ ପୁଅ ଗୋଟେ ଝିଅ ଜଣଙ୍କର ଦିଟା ପୁଅ ଗୋଟେ ଝିଅ ଆଉ ଜଣଙ୍କର ଗୋଟେ ପୁଅ ସିଏ ପିଲା ଟା ପୁରା ଏକା ହେଇଗଲା, ସେ ଅଲଗା ରହୁଛନ୍ତି କିନ୍ତୁ ଏକା ହେଇଗଲା ଆମେ ହେଲେ କଣ ଭାଇ ସତ ସେୟାରିଂ କରିପାରିବୁ କି କଣ, ସେ ଛୁଆ ଟା ଏକା ହେଇଗଲା। ତ ମାନେ ସପ୍ତାହରେ ବି ଯିଏ ବି ଦି ଜଣ ଆଟଲିଷ୍ଟ କରିବା କଥା ଆଜିିକାଲି ଦୁନିଆରେ ଗୋଟେ ଛୁଆ ତାପରେ ଦେଖନ୍ତୁ ଗୋ ଗୋଟେ ଛୁଆ ହେଲେ ବାସ୍ ବାସ୍ ଗୋଟେ ଗୋଟେ ଛୁଆ ହେଲେ, ଆଉ ଦି ଜଣ ହେଲେ କଣ, ଗୋଟେ ଇଏ ହେଲା ପରେ ଆଉ ଗୋଟେ କୁ ଅନେଇକି ତମେ ରହିପାରିବ।
ହଁ ହଁ ଆଡଜେଷ୍ଟିଭନେସ ବି ବଢିବ ଭଲ ପାଇବା ବଢିବ।
ହଁ କିଛି ବି ପ୍ରୋବ୍ ଏବେ ଜଣେ ସୁଇସାଇ ମାନେ ଜଣେ କଣ କିଛି ଗୋଟେ ପ୍ରୋବ୍ଲେମ ହେଲା ତାଙ୍କର, ତାଙ୍କ ବାପା ମାଙ୍କର ଗୋଟେ ଛୁଆ ତ କାହାକୁ ଅନାଇକି ରହିବେ ଦିଟା ଦିଟା ଛୁଆ ଆଟଲିଷ୍ଟ କରିବା କଥା ବାହାର କଣ୍ଟ୍ରି ମାନଙ୍କରେ ଯେତେ ଛୁଆ ହବ ଏତେ ପଇସା ଦଉଛନ୍ତି। କାର ଏତେ କମିଲାଣି ଜନସଂଖ୍ୟା, ବାସ୍
ଏଇ ମୋ ଭଉଣୀ ମାନେ ତ ତାଙ୍କର ବଡ ପିଲା ମାନେ ତେର ବର୍ଷ ହ ଚଉଦ ବର୍ଷ ପରେ ସେମାନେ ବହୁତ ଭାବି ଚିନ୍ତି କି? ବହୁତ ମୋ ଭଉଣୀ ବୟାଲିଶ ବର୍ଷ ରେ ଛୁଆ ଜନ୍ମ କଲା ନର୍ମାଲ ଡେଲିଭରି ମାନେ ବହୁତ ଭାବିକି ଟେନସନ ହେଇ କରିବି ନାହିଁ, କରିବି କି ନହିଁ, ତାର ନା ନା ଗୋଟେ ଛୁଆ ସାରିଲା ତାପରେ
ବହୁତ ଭଲ କଲେ ଡିସିଜନ ନେଲେ। ଏଇଟା ଭଲ ଡିସିଜନ।
ଛୁଆ ଜନ୍ମ କଲେ ଖର୍ଚ୍ଚ ବହୁତ ଟେସ କାମ କରିବାକୁ
ଆଜିକାଲି କାମ କରିବାକୁ ପଡିବନି ସ୍ତ୍ରୀ ଲୋକମାନେ ବହୁତ କଷ୍ଟ ପାଇ
କହିବେ ଆଉ ଆଉ ଆମ ମା ମାନେ ଯେତିକି କଷ୍ଟ କରୁଥିଲେ ଆମେ ମାନେ ସେତିକି କରିପାରିବୁନି।
କିଛି ନାହିଁ ସେଥିପାଇଁ ବେଶୀ ରୋଗ ମାଡି ବସୁଛି ଆମମାନଙ୍କୁ ଆ ଏବେ ଦେଖ ଦେଖୁନାହାନ୍ତି ଗାଇନିଙ୍ଗ ପ୍ରବଲମ ସମସ୍ତଙ୍କୁ ଆଗରୁ କଣ ଦଉଡିରେ କାଢୁଥିଲେ ଚୁଲି ପାଖରେ ବସିଥିଲା, ଆମର ଓଭାରି କୁ ଗରମ ହାୱା ଟା ଯାଉଥିଲା ଘର ଟା ନଈକି ଓଳଉଥିଲା ଘର ଟା ତଳେ ପୋଛୁଥିଲେ ଏବେ କଣ ଠିଆ ହେଇକି ପୋଛି ଦେଲେ ଠିଆ ହେଇକି ଓଳେଇ ଦେଲେ ବାସ୍ ଆଗରୁ ଯ ଆଗରୁ ଯୋଉ ପୋଜିସ ବସିକି ରୋଷେଇ କରୁଥିଲେ ସେ ପୋଜିସନ ଟା ଗୋଟେ ପ୍ରକାର ଏକ୍ସସାଇଜ।
ସେଟା ବସିବେ ଆଉ ଆମର ଯୋଉ ଇଣ୍ଡିଆନ ଟଏଲେଟ ସେଟା ଗୋଟେ।
ବହୁତ ଭଲ ହଁ ସେମି ସେମିତୀୟ ପୋସିସନ ବସିବା କି ରୋଷେଇ ସେଇ କରୁନଥିଲେ ଆମେ ପିଢା ଉପରେ ବସିକି?
ହଁ ହଁ ହଁ
ତ ଆମକୁ ଗରମ ଅଂଶ ଟା ବାଜିଲା ଚୁଲିରେ ଏବେ କିଛି ବି ନାହିଁ ସେଥିପାଇଁ ମାନେ ଗାଇନିଙ୍ଗ ପ୍ରୋବ୍ଲେମ ଦଶ ରୁ ନଅ ଆଠ ଠି ନଅ ଲୋକ ପିଲାଙ୍କୁ ହଉଛି। ଆଉ କ୍- ପିସିଓଡି ତ କମନ୍। ଆଉ କନସିପ୍ କରିବା ତ ବହୁତ ପ୍ରୋବ୍ଲେମ ହେଇଗଲାଣି। ବହୁତ୍-
ହଁ ବହୁତ ପ୍ରବ୍ଲେମ୍। ମୋ ସାଙ୍ଗ ମାନେ ବିଲିଭ୍ କରିବେନି ଯେତ୍ ତିକି ନୂଆ ନୂଆ ବାହା ହେଇଥିଲେ ସମସ୍ତଙ୍କ ପ୍ରୋବ୍ଲେମ୍, କୋନସିଭ କରିବାରେ।
ବାହା ସେ ଆଜିକାଲି ଏଜ୍ ଅଧିକ ଯେତେ ଜଲଦି ଭାବ୍ ସମସ୍ତେ ଭାବୁଛନ୍ତି ଆଜି ବାହାହେଲା ମାନେ ଜଲଦି କେମିତି ମାନେ କନ୍ସିଭ୍ ହେଇଯିବ। ଏତେ ପ୍ରୋବ୍ଲେମ ହେଲାଣି ଆଜିକାଲି। ହଉଛି ନ ଦଶ ରୁ ଆଠ ନଅ ପିଲାଙ୍କର ପ୍ରଗ
ବାଙ୍ଗାଲୋରରେ କଣ ହଉଛି ନା ଯୋଉ ସଫ୍ଟୱେର୍ ରେ ଚାକିରି କରୁଛନ୍ତି ଏତିକି ଷ୍ଟ୍ରେସ୍ ନଉଛନ୍ତି ତାଙ୍କର ସ୍ପର୍ନ ର ଫଟ୍
ବାସ୍ ବାସ୍ ବାସ୍ ପୁଅ ପିଲା ମାନଙ୍କର ଏବେ ଇନ୍ଫର୍ଟିଲିଟି ହେଲାଣିି। ବାସ ହଁ ହୁଁ ହୁଁ ହଁ। ସେଥିପାଇଁ ଆଜିକାଲି କେମିତି ଗୋଟେ ଛୁଆ ସମସ୍ତେ ଚାହୁଁଛନ୍ତି କିନ୍ତୁ ଆଟଲିଷ୍ଟ ଦିଟା ଛୁମ୍ ଗୋଟେ ଛୁଆର ମାଇଣ୍ଡ ରେ ପ୍ରେସର ମୋ ଝୁ- ଅ ଏବେ ଛୋଟ ପିଲା ଦେଖିଲେ ବହୁତ ଖୁସି ହଉଛି।
ହୁଁ ହୁଁ।
ଏକା ନହେଲେ ସେ ଏକା ରହିଯାଉଛି ତାର ସେ ଖେଳୁଛି କିନ୍ତୁ ଛୋଟ ଛୁଆଟେ ଦେଖିଲା ମାନେ ବହୁତ୍ ଖୁ- ଖୁସି ହେଇଯାଉଛି ହୁଁ ହଁ ତାଙ୍କର ସମ୍ବାଦ ତ ହଁ ସେଇଟା ପୁ ଦିଇଟା ହେଲେ ବହୁତ ବେଟର୍ ଆ ଏବେ ଦେଖିବା ଆଗକୁ ଇଣ୍ଡିଆ ବାହାରେ ତ ସବୁଆଡ଼େ କମାନେ ସବୁ କଲେଣି ଏବେ ଇଣ୍ଡିଆ ଭିତରେ ମୁଁ ବି ନ୍ୟୁଜରେ ଦେଖୁଥିଲି ଯେ ତୃତୀୟ ଛୁଆ ପାଇଁ ପ୍ରୋତ୍ସାନ ଦିଆହଉ ଛି କିନ୍ତୁ ଏଇଟା ବି ମିଳିବ ଦେଖିବେ ପଇସା ଦୁଇ କି ତିନି ଛୁଆ ହେଲେ କାରଣ କୁ ଜନ ସ ଖ୍ୟା କମି ଯାଉଛି ଏବେ ସମସ୍ତେ ଗୋଟେ ଗୋଟେ କରୁଛନ୍ତି ସମସ୍ତେ।
ହଁ।
ସେ ଆଗକୁ ହେଲେ ମାନେ ମିଳେମ୍ ମାନେ ହବ ଦେଖିବେ।। ଜନସଂଖ୍ୟା ବହୁତ କମି ଯାଉଛି ନା ଗୋଟେ ଗୋଟେ ଛୁଆରେ। ମଝିରେ ଏମିତି ହେଇଥି ଥିଲା ଝିଅ ମିଳିଲେନି ଆଉ ମ୍ୟାରେଜ ପାଇଁ ତମେ ଝିଅ ଖୋଜୁଛ ବାହା ହେବା ପାଇଁ କିନ୍ତୁ ନିଜର ଝିଅ ଛୁଆ ହବବନି ବୋଲି ଚାହୁଁଛ।
ହଉନ ବାସ୍ ବାସ୍।
ବାସ୍ ଆଉ ତମେ କେମିତି ତାକୁ ପୁଅ ଟାକୁ ତମେ କେମିତି ବାହାଦବ।
ନା ଏବେ ଯୋଉ ମାନେ ଆମ ବାପା ମାନେ ସେମାନେ ଚାହୁଁନଥିଲେ ଝିଅ ହଉ ବୋଲି ପୁଅ ଚାହୁଁଥିଲେ କି ହେତ୍ ର ଭାଦର ମାନେ ଝିଅକୁ ଭାରି ଭଲ ପାଇବା ମୋ ଭିଣେଇ ମାନେ ଝିଅ ମାନଙ୍କ ପାଇଁ ପାଗଳ ପୁଅ ମାନଙ୍କୁ ଭଲ ପାଆନ୍ତିନି।
ମୋର ତ ମୋର ହଜବେଣ୍ଡ ସେଇଆ ଝିଅ ମାନେ ପା
କାହିଁ ନା ଝିଅ ମାନଙ୍କର ଆକ୍ଟିଭିଟି ଟିକେ ଅଲଗା ପ୍ରକାର ବାପାଙ୍କୁ ଟିକେ ଗେଲ କରିଦଉଥିବେ ଖାଇବା ଆଣିକି ଖୁଆଇ ଦଉଥିବେ।
ଛୁଅ ଝିଅ ମାନେ ଯେତିକି କରୁଥିବେ ହଁ ଆଜି କାଲି ସମସ୍ତେ ମୁଁ ଭାବେ ଝିଅ ମାନେ ବାହାହେଇକି ଯିବେ ମ୍ୟାରେଜ କରିକି ପୁଅ ମାନେ ଜବ୍ କରିବାକୁ ବାହାରକୁ ଯିବେ। ପୁଅ ଝିଅ ସମାନ। କେହି ପାଖରେ ରହିବେନି ରହିବେ ଯଦି ହଜବେଣ୍ଡ୍ ହିଁ ରହିବେ ଆଉ କେହି ନାଇଁ।
ରହିବେନି ବରଂ ଝଅ ଟିକେ ତୋ ମନ କଥା ବୁଝ
ବୁଝିବ ହଁ ବାପା ମାଙ୍କ ମନ ଅଛି ବାସା ପୁଅ ମାନେ ନୁହଁ। ମୋର ବି ଝିଅ ଦରକାର ଥିଲା ମୋର ବି ଝିଅ ହେଲା ମୁଁ ଖୁସି ବହୁତ୍ ଖୁସି। ହୁଁ ଝିଅ ମାନେ ନେ ହିଁ ବେଟର ହଉ ତାହେଲେ ଆଉ ଆଜ୍ଞା ରଖ୍- ଖୁଛି ଆଉ ଶୁଭରାତ୍ରି ଆଜ୍ଞା।